ହ୍ୟାଲୋ।
ହାଲୋ
ହଁ ମ୍ୟାଡ଼ାମ୍ ନମସ୍କାର।
ଅ ହଁ ନମସ୍କାର।
କଣ କରୁଛନ୍ତି?
ଏଇ ଖାଇବା ସରିଲା ଆସିକି ଟିକେ ରେଷ୍ଟ ନେଉଛି ଆଉ।
ଓହୋ, ହଁ ଆମର ସଇଲାଣି। ଆଉ କଂ କୁହନ୍ତୁ? ହ୍ୟାଲୋ
ହଁ
ହୁଁ, ଆମର ଖାଇବା ପିଇବା ସରିଲାଣି।
ଆଉ କଣ ଖାଇଲେ?
ଆମର ତ ସେଇ ଭାତ ଡାଲମା ହେଇଥିଲା ଆଉ। ଆପଣ?
ଆମର ବି ସେ ଭାତ, ଡାଲମା, ଭଜା।
ଅ ହଁ ଆଉ କଁ କରୁଚନ୍ତି? ଆଉ ଆପଣ ଏଇ ଯୋଉ ଏକ୍ସଟ୍ରା ଟାଇମରେ କଂ କରନ୍ତି?
ହୁଁ, ହୁଁ ଏଇ ମାନେ ଫୁଲ ଗଛ ଆଉ ପନିପରିବା ଗଛ ଏମିତି ସବୁ ଲଗାଏ। ଆଉ- - ଆଉ ଆମର ସିଲେଇ ମେସିନ ଭି ଅଛି କେତେବେଳେ କେମିତି ସିଲେଇ କରିଦିଏ ଆଉ। ମୁଁ ତିଆରି କିଛି ଶିଖିନି।
ଖେଇଚନ୍ତି ନା?
ନାଇଁ ଶିଖିନି ସେମତି ଆସେ ଏମିତି ମରାମରି। ଏ ସିଲେଇ ସେମତି, ମାନେ ସେମିତି ଆଉ।
ଆଛା। ଅଁ ଭଲ କିନ୍ତୁ ଆଟଲିଷ୍ଟ ନିଜେ ଟିକେ ଜାଣିଥିବା ଭଲ। କଣଟେ ଟିକେ ଚିରି ଚାରି ଯାଇଥିବ ଆସି ନିଜେ ସିଲେଇ ପାରିବ।
ହଁ କିନ୍ତୁ ସିଲେଇ ଶିଖିଦେଲେ ମୁଁ ଭାବୁଛି ଭଲ ହେଇଥାନ୍ତା।
ଆଚ୍ଛା, ଆଜିିକାଲି ତ ଅନଲାଇନରେ ବି ଶିଖଉଚନ୍ତି ସିଲେଇ।
ହଁ
ୟୁଟ୍ୟୁବରୁ ହଉଛି ଆପଣ ନହେଲେ- - ଫ୍ରି ଥିଲା ଟାଇମ ରେ ଶିଖିଯିବେ ଆଉ।
ହୁଁ ନିିଜେ ଦେଖିଲେ ହବ।
ହଁ ପୁରା ଷ୍ଟେପ ବାଇ ଷ୍ଟେପ ପୁରା ପ୍ଳେଲିଷ୍ଟ ଟ୍ୟୁଟୋରିଆଲ ଗୁଡା ଦେଉଛନ୍ତି।
ହଁ ହଁ
ଆଜି କାଲି ତ କେତେ ସୁବିଧା ହେଇଗଲାଣି। ସବୁ ଜିନିଷ ମିଳି ଯାଉଛି।
ଏ ଫୋନ ଅନଲାଇନ ହେଲାଠୁ ବେଶୀ ସବୁ ସୁବିଧା ମିଳିଯାଉଚି ଆଉ।
ହଁ ଆଉ କଂ କୁହନ୍ତୁ?
ତମେ ତମ ପିଲା ବେଳର କିଛି ସ୍ମୃତି କୁହ ସ୍କୁଲ ବେଳର ହଉ।
ଆମର ସ୍କୁଲ ବେଳେ ସେମିତି କିଛି ନଥିଲା ବାସ ଖାଲି ପାଠ ପଢା ଆଉ ତାପରେ ହଉଚି ସନ୍ଧ୍ୟା ହେଇଗଲେ- - ପୁଣି ଟ୍ୟୁସନ ସକାଳ ଟ୍ୟୁସନ ଜାଅ। ଫୁଣି ଆସିକି - - ସାଢେ ନଅଟାରେ ପୁଣି ସ୍କୁଲ ଯାଅ ସ୍କୁଲରୁ ଫୁଣି ପାଞ୍ଚଟାରେ ଆସି ଫୁଣି ସାଢେ ପାଞ୍ଚଟାରେ ଟିୁସନ ଯାଅ। ଫୁଣି ସାତଟ ଆସ। ଏମତି ହିଁ ପଳେଇଥିଲ ସ୍କୁଲ ଟାଇମ ଟା ବାସ ଖାଲି ଜା ଏଇ ଖରା ଛୁଟି ରେ ଟିକେ ଅଜା ଘରକୁ ଯାଉ। କିଏ କୁଆଡେ ଇଏ ଯାଉ। ସ୍କୁଲ ଟାଇମ ରେ ଖାଲି ଇଏ ପାଠ ପଢ, ପାଠ ପଢ, ପାଠ ପଢ ପରେ ବୁଲିବାକୁ ସମୟ ଅ ଛି। କିନ୍ତୁ ବୁଲିବାକୁ ଲାଇଫ କେବେ ସମୟ ହି ନାହିଁ। ସତେବେଳେ ଗଲେ ସ୍କୁଲ। ସରିଗଲେ ସବୁ କରିବ ଏବେ କହିଲେ ତାପରେ କହିଲେ କି କଲେଜ ସରିଗଲେ ତ ସବୁ କରିବ ତାପରେ କହିଲେ ଚାକିରି କଲେ ସବୁ ସରିବ କିଛି ନାହିଁ।
ସବୁ ତାରି ଭିତରେ ହିଁ କରିବାକୁ ପଡିବ ନାଇଁକି?
ହଁ ସମସ୍ତେ ଖାଲି କୁହନ୍ତି।
ଛୋଟବେଳେ ଯେତେ ଦୁଷ୍ଟ କରିଥିବ ଆଉ ଦୁଷ୍ଟ କରିଥିବ ଖେଳିଥିବ ବୁଲି ଥିବ ବଡ ହେଲେ କିନ୍ତୁ ସେ ସୁବିଧା ଆଉ ପାଇବନି।
ହଁ ସେ ବୁ ଆଉ ଯୋଉମାନେ ବି ଛୋଟବେଳେ ବୋହୁତ ଦୁଷ୍ଟ ଥିଲେ ମାନେ ବଡ ହେଲେ ପୁରା ଶାନ୍ତ।
ହଁ।
ମୋ ଭାଇ ସେମିତି ବୋହୁତ ଦୁଷ୍ଟ। ଅଜା ଘରୁକୁ ଯେତେବେଳେ ଯାଏ କାହାର ଚାଳରେ ନିଆଁ ଲଗେଇ ଦେଇଥିବ କାହାକୁ କାମୁଡି ପକେଇଥିବ କେତେ କଣ ସବୁ ଯାକ ଝଗଡା ଆଣିକି ଲାଷ୍ଟ କୁ ସମସ୍ତେ କହିଲେ ମୋ ମମିକୁ ତୁ ଆଉ ଆସ ସେନି ଆଉ ଆମେ ଟେନସନ ନେଇପାରିବୁନୁ କିନ୍ତୁ ଏବେ ସେ ସବୁଠୁ ଶାନ୍ତ।
ବଡ ହେଲା ପରେ ବଦଳ ହେଯାଆନ୍ତି ଆଉ।
ହଁ। ଛୋଟ ବେଳ ଦୁଷ୍ଟ ଟା ଇଏ ହେଇଯିବ ବଡ ହେଲା ଦୁଷ୍ଟ ଟା ହେଇପାରିବନି। ଆକଟ କରି ହବନି ହଁ।
ଆମେ ବି ସେମିତି ମାନେ କାହା ବାଡିରେ ବସିକି ଚୋରି କରିକି ଖାଉ ପିଜୁଳି ଆମ୍ବ ଏମିତି ସେମାନେ ସବୁ ପାଟିିକି ରହନ୍ତି ଆସିକି।
ହୁଁ ହୁଁ ସ ଏ ଟାଇମ ଟା ବଢିଆ ଥିଲା ଆମେ ସବୁ ଭାବୁଥୁଲୁ ସ୍କୁଲ ଟା ସରିଗଲେ କଲେଜ ପଳେଇଲେ ସବୁ ହେଇଯିବ। ଫୋନ ମିଳିଯିବ ଇଏ ହେଇଯିବ ସିଏ ହେଇଯିବ କିନ୍ତୁ ଆମେ ଜାଣିନଥିଲୁ ସ୍କୁଲ ଟାଇମ ଟା ହିଁ ସବୁଠୁ ଭଲ ଥିଲା। ଏବେ ଭାବୁଚୁ ସ୍କୁଲ ଟାଇମ ଟା ହିଁ ସବୁଠୁ ଭଲ ଟାଇମ ଥିଲା।
ହଁ। ମାନେ ସେତୋବୋଳେ ଆମେ ପାଠର ମୂଲ୍ୟ କଣ ଜାଣିପାରିଲେ ଆମେ ଭାବୁଥୁଲେ ସେଟା ଗୋଟେ ମାନେ ପ୍ରେସର୍ ଦେଇକି ଜେନ୍ତି ପାଠ ପଢାନ୍ତି ଆଉ ବୋଝୋ ଭଳିଆ ଲାଗୁଥୁଲା। କିନ୍ତୁ ବଡ ହେଲା ପରେ ଜଣ ଯାଉଛି ଯେ ନାଇଁ ସେଇଟା ଆଗ ମାନେ ତାର ମୂଲ୍ୟ ବୋ ସବୁଠୁ ଅଧିକ।
ହଁ। କଁ କରିବା ଯୋଉ ଟାଇମରେ ଯୋଉ ଜିନିଷ ଟା ମିଳେ ତାର ମୂଲ୍ୟ କେହି ବୁଝି ପାରନ୍ତିନି। ସେଇଟା ପଳେଇଲା ପରେ ଯାଇକି ସମସ୍ତେ ବୁଝନ୍ତି।
ଏଇନା ତମର ପାଠ ପଢା ଚାଲିଚି ନା ସରିଲାଣି।
ପାଠ ପଢା ଜସ୍ ସରିଲା।
ଏବେ ଜବ ପାଇଁ ପ୍ରିପେୟାର।
ଏ ହଁ ଏବେ ଜବ ପାଇଁ ପ୍ରିପେୟାର ହୋଉଛି।
କଣ ଟିଚର ଲାଇଫ୍ ରେ ଯିବା କି
ଏଇ ଗମେଣ୍ଟେ ଜବ ପାଇଁ ପ୍ରିପେୟାର ହୋଉଚି ଏଇ ବ୍ୟାଙ୍କିଙ୍ଗି ଫ୍ୟାଙ୍କିଙ୍ଗି। କି ରେଲୱେ। ଏ ସବୁ ଫର୍ମ ହେକା ପକୋଉଚି ପାଠ ପଢା ପଢି କରୁଛି ଆଉ। ଆଉ ଆପଣ ଆପଣ କଁ ବାହାଘରର ଯୋଉ ଅଁ ପାଠ ସରୁ ସରୁ ବାହାଘର ହେଇଗଲା ଆପଣ ନା କଁ କରୁଥିଲେ ଯବ୍?
ହୁଁ। ନାଇଁ ଗ୍ରାଜୁଏସନ୍ ସରିଲା ପରେ ଗୋଟେ ପ୍ରାଇଭେଟ କମ୍ପାନୀରେ ଜବ୍ କରୁଥିଲି ତିନି ବର୍ଷ।
ଆଚ୍ଛା।
ତାପରେ ମ୍ୟାରେଜ୍ ସଇଲା ପରେ, ମୁଁ କଇଲି ନାଇଁ ଆଉ ମୁଁ ଜବ୍ କରିବିନି ଆଉ।
ଆଉ ପିଲା ଛୁଆ ହେଇଗଲା ପରେ ଆଉ ଟାଇମ୍ ବି ଦେଇ ହବନି ଚାକିରି ଇଏ ସିଏ।
ହଁ ତାପରେ ମାନେ ନିଜ ଘରେ ବାପ ଘରେ ଥିବ ଅଲଗା ପ୍ରକାରରେ। ଶାଶୁଘରେ ଏବିଅ ଅଲଗା ପ୍ରକାରର ରୋଷେଇ କରିବ ତାପରେ ଯୋଉ କରିଆକୁ ଯିବା ସବୁ ହେଇପାରିବନି ବାପ ଘର ରନ୍ଧା। ଯୋଉଟା କଲେ କରିବ ନହେଲେ ନାଇଁ ଚଳିବ।
ହୁଁ ସେଠି ଲେଟ୍ ରେ ଶୋଇଲେ କିଛି ନାହିଁ, କିଏ କିଛି କହିବେନି ନାଁ। କିନ୍ତୁ ଏଠି ସବୁ କହିଦେବେ।
ହଁ।
ହଁ ଆଉ ସବୁ ଲାଇଭରେ ସମସ୍ତେ ସବୁ ଲାଇଭ୍, ସବୁ ଲାଇଫ୍ ଇଏରେ।
କିନ୍ତୁ ଗମେଣ୍ଟ ଜବ୍ ଯୋଉ ମାନେ କରିଥିବେ। ତାଙ୍କ ଶାଶୁଘର ମାନଙ୍କର ଟିକେ ସପୋର୍ଟ ଥାଏ, ନାଇଁ ତାହେଲେ ସିଏ କରୁଚି କରୁ ଆଉ।
ହଁ ଗମେଣ୍ଟ ଟାରେ ପୁଅ କରୁ କି ଝିଅ କରୁ ଗମେଣ୍ଟ୍ ପାଇଁ ସମ ତାଙ୍କର ଗୋଟେ ୱିକ୍ ପଏଣ୍ଟ ଥାଏ।
ହଁ।
ଗମେଣ୍ଟ ଜବ୍ ତ କରିଚି ଆଉ କା ତାକୁ କେଇ କିଛି କୁଆହବନି।
ସେଟା ତା ପ୍ଲସ୍ ପଏଣ୍ଟ ଗୋଟେ ଆଉ।
ହଁ ଅଁ।
ଏବେ ଏବେ ମାନେ ପିଲା ମାନେ ଯୋଉ ସୋସିଆଲ୍ ମିଡିଆରେ ବେଶୀ। ଏଇ କରୁଚନ୍ତି। ଯାଉଚନ୍ତି ସୋସିଆଲ୍ ମିଡିଆକୁ ସେଟା ଯିବା ଭଲ ନାଁ ଖରାପେ?
ଉଁ କୋଉଟା କଇଲେ?
ଅନ୍ ଲାଇନ୍ ଆଉ ଗେମ୍ ହୋଉ କି ଅଲଗା ଗେମ୍। ପାଠ ତ ପଢୁଚନ୍ତି ସେଇଟା ଭଲ କିନ୍ତୁ ପାଠ ବଦଳରେ ଅ ଅଲଗା କିଛି ଭିଡିଓ ଫିଡୁଅ ଦେଖୁଚନ୍ତି।
ନାଁ ନାଁ ସେ ଆକ୍ଚୋଲି ସେଇ ଆ ସେଇଗୁଡାକ ହୋଉଛି। କଣ ଯଦି ଉଁ ଯୋଉ ବାପା ମା ମାନେ ହୋଉଚି ଯଦି ପିଲାଙ୍କ ସହ ଭଲ ସେ ଟାଇମ୍ ସ୍ପେଣ୍ଡ କରନ୍ତେ ସେମାନେ ଓଲ ଟି ଇନଭଲବ୍ ହୁଅନ୍ତେ ତାଙ୍କ ସହ ହୁଅନ୍ତା। ପିଲାମାନଙ୍କୁ ତ ଛୋଟ ବେଳୁରୁ ନ ଖାଇଲେ ବି ଫୋନ୍ ଧରେଇ ଦେବେ ଇଏ କରେଦେବେ ସେମାନେ ଦେଖିଲେ। ଆମର ତ ଯାହାହଲେ ଫୋନ୍ ତ ମିଳି ଯାଉଚି ଆଉ ଆଉ ସେମାନେ ବାପା ମାଙ୍କ ସହ ମାନେ ସେତିକି କ୍ଲୋଜ୍ ହେଇ ପାଇଲେନି, ଆଉ କ୍ଲୋଜ୍ ଯେହେ ତୁ ନହବାରୁ ସାଙ୍ଗସାଥି ଫୋନ୍ କଅଁ ଗୋଟେ ମନରେ ପ୍ରଶ୍ନ ଆସ ସେ ଭବିଷତ୍ ଆଗ କିଏ ବାପା ମାଙ୍କୁ ପଚାରିବା କଥା, ସେମାନେ କିନ୍ତୁ ଆଗ ଯିବେ ସାଙ୍ଗସାଥି କି ପଚାରିବେ। ସିଏ ଗୋଟେ ଜ୍ଞାନ ଦେବେ, ପୁଣି ଫୋନ୍ ପଳେଇ ଆସିବ ଫୋନ୍ ରେ ବି ଚାଲ ଏଇଟା ଫୋନ୍ ରେ ବା କି ଚାର୍ଟ ଜିପିଟି ମାରିଦବା କି ଗୁଗୁଲ୍ ରେ ସର୍ଚ୍ଚ କରିଦବା କଅଁ କ ଦେଖୋଉଛି ଦେଖିଦବା ଟିକେ। ନହେଲେ ସାଙ୍ଗସାଥି ମେଳରେ ବସି ଅନ୍ ଲାଇନ୍ ରେ ବସି ଗେମ୍ ଖେଳୁଥିବେ ଯେ ଘ ଘଣ୍ଟା ଘଣ୍ଟା ଗେମ୍ ଖେଳୁଥିବେ ଆଜି ଯୋଉ ପବ୍ଜି ଏକା ସବୁ ପଳେଇ ଆଇଲାଣି।
ହଁ, ତାଦେହରେ ବି କେତେ ପିଲା କଣ ଏନ୍ ଅନ୍ଲାଇନ୍ ଗେମ୍ ଦେଖିଲି, ନିଉଜ୍ ରେ ଦେଖିଥିଲି କେତେ ପିଲା ସ୍ଵିସାଇଡ୍ ରେ କରୁଚନ୍ତି କଣ।
ହଁ। ଆମେ ଯେତେବେଳେ କଲେଜ୍ ଟାଇମ୍ ରେ ପଢୁଥିଲୁ ସେତେବେଳେ ହୋଉଛି ଗୋଟେ ବ୍ଲୁ ହୁଏଲ୍ ବୋଲି ଗୋଟେ ଗେମ୍ ଟେ ଥିଲା, ସେ ଅନ୍ଲାଇନ୍ ଗେମ୍। ସେଥିରେ ତ କଣ ସେ ସୁଇସାଇଡ୍ ବି କରୁଥିଲେ। ଆମ କଲେଜ ର ପୁରା ବ୍ୟାନ୍ ହେଇଗଲା କି ନାଇଁ ଗେମ୍ ବ୍ଲୁ ହ୍ୱେଲ ଗେମ୍ ଯାହା ଫୋନ୍ ରେ ଥିବ ସାଙ୍ଗେ ସାଙ୍ଗେ ଅନଇନଷ୍ଟଲ କର। କଲେଜରେ କେହି ଖେଳିବନି।
କୋଉ ଛୁଆ ଜୀବନର ମୂଲ୍ୟ ହିଁ ବୁଝୁନାହାନ୍ତି।
ହଁ ସେ ସେ ଗେମ୍ ଭିତରେ ଏତେ ପଶି ଯାଉଛନ୍ତି ଯେ ଆଉ କିଛି ତାଙ୍କୁ ଶୁଭୁନି।
ଉଁ ହୁଁ।
ସେଇଥିରେ ହିଁ ତାଙ୍କର ଟାଇମ ପଳଉଛି। ପ୍ରାୟ ଏକାଠି ଗୋଟ କିଛି କିଛି ଜଣ ଘରେ ବସିକି ଖେଳୁଥିବେ, ଇଏ କରୁଥିବେ, ଆଉ କିଛି କିଛି ଜଣ ପୁରା ପୁରା ଗ୍ରୁପ ଗୋଟେ ଗୋଟେ କରିକି ଖେଳୁଥିବେ।
ହଁ।
ସେମାନେ ବୁଝନ୍ତିନି ଆଉ, ଯୋଉ ଆକଚୁଆଲି ଯୋଉ ଟାଇମ୍ ରେ ଯୋଉ ଜିନିଷ ଟା ହବା କଥା। ସେଇ ଟାଇମ ରେ ଆମର ସେତିକି ଜ୍ଞାନ ବି ନଥାଏ। କି ଆମକୁ ସେଇ ଟାଇମ୍ ରେ ସେଇ ଜିନିଷ ଟା କରିବା କଥା। ସେ ସମୟ ଟା ପଳେଇଲା ପରେ ହିଁ ଆମକୁ ସେ ସବୁ ମାନେ ଇଏ ହୁଏ, କି ଆମେ ସେଇଟା କରିଥିଲେ ଭଲ ହେଇଥାନ୍ତା।
ହ
କାଇଁ କଲେନି।
ହଁ। ସେତେବେଳେ ତ ମାନେ ବୋହୁତ ବୋହୁତ ପିଲା ଭୁଲ ବାଟରେ ଯାଆନ୍ତି ଭାରି।
ହୁଁ। ଆଉ। ଆମକୁ ହିଁ ସଚେତନ ହବାକୁ ପଡିବ ଆଉ। ହଉ, ହଉ ମ୍ୟାମ୍ ମୁଁ ରଖୁଛି, ଆପଣ ମତେ କଲ୍ କରିଦିଅନ୍ତୁ।
ହଁ।
ହା।